ହଁ ହାଲୋ ଆପଣ ଯ ହଁ ହାଲୋ ଆପଣ ଆମ ଆମ ତ ଶୁବୁଛି।
ହଁ ହାଲୋ ହଁ ଶୁଭୁଛିି।
ହାଲୋ।
ହଁ କୁହନ୍ତୁ ଆପଣ ଆପଣ ରହିଯାଉଛନ୍ତି ଟିକେ। ଅ ହଁ ଖାଇନି କିଛି ଭାବୁଛି। ଦହିବରା ଟିକେ ଖାଇବି।
ଆଚ୍ଛା ଆଚ୍ଛା। ବଢିଆ ବ ଭଲ ଖାଇବା ହଁ ଭଲ ଭଲ ଦହି ବରା ଖାଇବା। ହଁ ହାଲୋ।
ଦହି ବରା ହଁ ଏ ଦହି ବରା ଖାଇବାର ଅଛି ଆଉ ଟିକେ ଖଟା ଖାଇବା ବି ଚାହୁଛି ଆଉ ଆଉ କଣ କହୁଛ?
ଆଚ୍ଛା ଆଚ୍ଛା ଆଉ ଫଟା ଆଚ୍ଛା ବଧ ଆପଣଙ୍କ କିଛି ଗୋଟେ ଗୁପ୍ତ ସମସ୍ୟା ଅଛି ବୋ
ହଁ ହଁ ଏ ଟିକେ ଖର୍ଚ୍ଚ ଖଟା ଖାଉଛି ରାଗଟି କମ ଖାଉଛି ଏବେ ତ ମିଠା ଟିକେ ଖାଉଛି। ଆଉ କଣ କରିବି ଆଉ ଆଜ୍ଞା ହାଲୋ।
ଆଚ୍ଛା ଆଚ୍ଛା ଆଚ୍ଛା ଏମତି ହାଲୋ ହାଲୋ ଆ
ଆଉ ଆପଣଙ୍କର ଆପଣଙ୍କ ବିଦ୍ୟାଳୟ ଖୋଲିଥିବ ଏବେ ଛୁଟି ସରିଚି। ତ ଆପଣଙ୍କୁ କେମିତି ଲାଗୁଛି ବିଦ୍ୟାଳୟରେ ଯାଇ କି?
ହଁ ବିଦ୍ୟାଳୟ ବହୁତ ଭଲ ଲାଗୁଛି ପିଲା ପାଠ ପଢିବାକୁ ବହୁତ ଭଲ ଲାଗୁ ବହୁତ ଦିନ ହେ ଭଲ ଲାଗୁଛି। ପଢିଥିଲି ଏବେ ଆସି ପିଲାଙ୍କୁ ପାଠ ପାଠ ପଢଉଛି ବହୁତ ବୁସି ଭାବୁଛି ବହୁତ କିଛି ପିଲା ପାଖାଠ ବି ଭୁଲିଗଲେଣିି ସେ କ ମନ ମୁଁ ତ ନିଜେ ହି ପାଠ ଭୁଲି ଯାଇଥିଲି ମୁଁ ନିଜେ ପଢିକି ଆସିଲି।
ହଁ ଏମିତି ବି କରନ୍ତୁ ଆପଣ ଥର ଟିକେ ଗାଡି ଫାଡି ଚଲାଚଲି କରନ୍ତୁ ଆପଣ ଅ ବିଦ୍ୟାଳୟ ଯିବା ପାଇଁ ନହେଲେ ଭୁଲି ଯାଇଥିବ। ଏ ଗାଡି ସାଇକେଲ ସବୁ ଚଲାନ୍ତୁ ଆପଣ ସେଠି ଚଲେଇ ପାରିବେନି ପୁଣି ଭୁଲିଯିବେ ଅଭ୍ୟାସ। ଆପଣ ଆପଣ ଗୋଟେ କାମ କରନ୍ତୁ ଗୋଟେ ବ୍ୟାଟେରୀ ଗାଡି କେ ଦିଅନ୍ତୁ। ସେଇଟା ସୁବିଧା ହବ ଆପଣଙ୍କୁ କଲେଜ ଯିବା ଆସିବା ପାଇଁ ସ୍କୁଲ ଯିବା ଆସିବା ପାଇଁ ଆଉ ଆପଣଙ୍କ କଣ କହୁଥିଲେ ଆପଣ। ଯିବେ ସ୍ତ୍ରୀ ମାର୍କେଟ କଣ ଆପଣ ଯୋଉ ପେଣ୍ଡ ଆଣିବାର ଥିଲା ଆପଣ ପୋଷାକ ପୋଷାକ ପରିଧାନ କରିବେ ଆପଣ। ତ ଦେଖିକି ଟିକେ ଏବେ ବହୁତ ହିଁ କ ପ ଦେଇଉଛନ୍ତି ତ ଟିକେ ଆପଣ ଦେଖିକି କିଣାକିଣା କରନ୍ତୁ ଆଜ୍ଞା ଆପଣ। ନିରବ କେମିତି ରହୁଛନ୍ତି ଆପଣ ନିରବ ରହିବାର
ଆପଣ ଆମକୁ କହିପାରୁ ନାହାଁନ୍ତି ଆପଣ ଆମକୁ କହିବାକୁ ଚାହାଁନ୍ତୁନି କହିବେ ଆପଣ ତ ନିଜେ ହିଁ ନିରଭର ହଉନାହାନ୍ତି ତ ଆମେ କେମତି ଆମେ ତ ବାଧ୍ୟ ବି ନିରଭ ରହିବାକୁ ପ
ଆପଣଙ୍କୁ ଆପଣଙ୍କୁ ମଉକା ଦେଇପାରୁନି ଆପଣ ମଉକା ଛଡ଼ା କର ଦ ସୁଯୋଗ। ଖୋଜନ୍ତୁନି ଆପଣ କହିଚଲନ୍ତୁ ଆପଣ ଯାହା କହିବାକୁ ଚାହୁଁଛନ୍ତି ।
ହ ସେପଟେ।
ଆଜ୍ଞା ଆଜ୍ଞା ହଁ ବର୍ଷା ହଉଛି ଖରା ହଉଛି। ବର୍ଷା ଏବେ ଘଡ଼ଘଡ଼ି ବିଜୁଳି ମାରୁଛି ଆମ ଘର ଛାତ ଉପରେ। ବିଜୁଳି ପଡ଼ି ଯାଇଥିଲା ତ ଏ ଏବେ ଟିକେ ଡର ଲାଗୁଛି ବର୍ଷା କୁ ଟିକେ ଡର ଲାଗୁଛି। ହଁ ତ ମୁଁ ଏବେ ଟିକେ ଶାନ୍ତି ଖୋଜୁଛି ଶାନ୍ତି ଖୁସି ଖୋଜୁଛି। ତ ହଁ ଖୋଜୁଛି ଟିକେ ହଁ ଏବେ ଟିକେ ଭୟ ପଶିଯାଇଛି ତ କ। ଖୋଜିବାକୁ ପଡୁଛି ବର୍ଷାକୁ ଏବେ ଭୟ ତ ଆଉ କଣ। ଶାନ୍ତିରେ ଟିକେ ରହିପାରୁନି ଆଉ। ଖୁସି ଟିକେ ମିଳୁନି ଆଉ କଣ କରିବି। ଆଉ ଆପଣଙ୍କ ଘରେ ସବୁ ଭଲ ଅଛନ୍ତି ତ ନା। ଆପଣ ଜଣେ ଜେଜେମା ଥିଲେ ଜେଜେବା ପା ଥିଲେ ଜେଜେ ଜେଜେ ବାପା ଆପଣଙ୍କ ଦିଟା ଥିଲେ ବୋଧେ ନା ଗୋଟେ ଥିଲେ ଯେ ଆ
ନାଇଁ ନାଇଁ ଗୋଟେ ଜେଜେବାପା ଗୋଟେ ଜେଜେମା ଯାଇଥିବେ ହଁ
ହଁ ତାଙ୍କର ଏ ବି ଆଁ ସେ। ନି ନିଟ୍ ଅସ୍ପିରେଣ୍ଟ ସେ ବୋଧେ। ହଁ ହଁ ନିଟ୍ ବି କଣ ପେପର ଗୁଡ଼ା। ଟିକେ ଭାଇରାଲ୍ ହେଉଛି
ଲାଇବ୍ରେରୀ ଲାଇବ୍ରେରୀ
ହଁ ଆଜ୍ଞା ଆଜ୍ଞା ଆପଣ ଆପଣ ଏତିକି କହୁଛନ୍ତି ଆହୁରି। ହଁ ଆଉ କିଛି କୁହନ୍ତୁ ଆପଣ ଜେଜେମାଙ୍କ ବିଷୟରେ କୁହନ୍ତୁ ମୁଁ ଆଉ କେତେ ପଚାରିବି ଆପଣ
ନାଇଁ ନାଇଁ ଆପଣ ହଁ ଜେଜେମା ବି ସେମିତି ଭଲ ଅଛନ୍ତି। ତାଙ୍କୁ ଦେହ ପାହା ଭଲ ଅଛି ତାଙ୍କୁ ଟିକେ ହେଇଯାଇଥିଲା କିନ୍ତୁ ଏବେ ଠିକ ଅଛନ୍ତି ଜେଜେମା
ଓ ଆଜ୍ଞା।
ଆଜ୍ଞା ଆଜ୍ଞା ହୁଁ। ଅନୁସାର ଆପଣଙ୍କ ଜେଜେବାପା ଜେଜେମା କେତେ କେତେ ଜଣ ଅଛନ୍ତି।
ଆଉ କଲ ଉଠେଇଲେ କଟିଯିବେ। ଆଉ କେମିତି ଆ ଆପଣ ଦିନ ଆଜି କେମିତି ଯାଇଛି ଆପଣ ସକାଳୁ ଯାଇଥିବେ ଚାଲିବାକୁ ବୁଲିବାକୁ ଯାଇନାହାନ୍ତି।
ହଁ ସେମିତି ଚାଲିଚି ବି ସେମିତି ଠିକଠାକ ଯାଇଥିଲା କାଲି। ଆଜି ସେମ୍ତି। ସକାଳୁ ସେମିତି ଖାଇପିଇକି ବାହାରିକି ଆସିଛୁ କଲେଜ ଆସିଛୁ କଲେଜ ସାରିକି ଯିବୁ ଫେର ଘରକୁ ଖାଇକି ପିଇକି ଫେରେ ଚାରିଟା ବେଳେ ଯିବୁ ସେତେବେଳେ ବୁଲାବୁଲି କରିକି ସେଠି ତାଙ୍କର କିଛି କାମ ଅଛି ।କାମ ସରିଲା ପରେ ମାଙ୍କଡ ହାଡିକି ଯିବାର ଅଛି। ସେମତି କାମ କିଛି ଅଛି। ସେଠି କାମ ସାରିକି ଆମେ ଯିବୁ ରେଷ୍ଟୁରାଣ୍ଟରେ ହଁ ଫଟୋ ଭାଇ ଫଟୋ ପୁରୀ ବାଇପାସ୍ ରୋଡ
ଆଜ୍ଞା ମୁଁ ଏବେ ଟିକେ ଲଷ୍ନୌରେ ଅଛି। ଲକ୍ଷ୍ନୌରେ ଅଛି ଟିକେ। ଆଜ୍ଞା ମୁଁ ମୁଁ ଯଦି ଏବେ କଥା ହେଇପାରିବିନି କିଛି ଅସୁବିଧା ଅଛି। କଥା ହବାକୁ ପଡିବ ତାହେଲେ ଆପଣଙ୍କ ମୁଁ ବ୍ୟସ୍ତ ଅଛି।
ହଁନ୍ତୁ ଟିକେ ଆଉ କିଛି ସମୟ ଯେ ବି କଥା ହେଇଗଲେ ଚଳିବ କିଛି ଦୁଇ ତିନି ମିନିଟ୍ ହେଲେ ବି ବହୁତ ବଡ କଥା। ବୁଝିଲେ ଆପଣ କଣ ବ୍ୟସ୍ତରେ ଅଛନ୍ତି?
ମୁଁ ଗୋଟେ ସାଙ୍ଗ ସେ ମାଡି ଆସିଛି ଆମ ଘର ଆଡେ ଟିଏ ତ ସେ ବିଜୁଳି ପାଇଁକି ଆଇଛି ବିଜୁଳି ବି
ହଁ ଆ କଣ ସାଙ୍ଗ କଉଠି ପହଞ୍ଚୁ ଆମେ ବୁଝିଦବୁ ତାଙ୍କୁ। ହଉ ଆସ।
ଆ ହଁ ସେ କମନ୍ ରୁମ୍ ଆଡେ ପଳେଇଛି ଏବେ। ଏ ମ ଆମର କ
ଆରାମରେ ଆରାମରେ ସେ ପାଖରେ ବଇଛି ସେ।
ହ ହ ହଁ ସେ
ହଁ ଆପଣ ମି ଆପଣ ମିତ୍ର ଆପଣଙ୍କ ଅନୁସନ୍ଧାନ
ବା ପଳେଇ ଆଉ କଣ କରିବା ଆଉ
ହଁ
ଘଞ୍ଚୁ ମାରୁଛି ଏଇଠି ଘଡଘଡ଼ି କରୁଛି, ଆଉ କଣ? ଆଉ। ଆପଣ ଦିନ କେମିତି ଯାଇଛି, ଆଜି ଦିନ ଆଜ୍ଞା।
ହଁ ଆମ ଦିନ ଆମ ଦିନ ଅତି ସୁନ୍ଦର ଯାଇଛି ଆପଣ ଦିନ ନା ରାତିରେ ଦାନ୍ତ ନାଇଁ ନାଇଁ ରାତିରେ ଯିବୁ ରାତି ରାତିରେ ରାତି ରାତିରେ ଆଜ୍ଞା ରାତିରେ ଆଜ୍ଞା ଆଜ୍ଞା।
ଆଉ। ମୋ ତ ଏବେ ଟିକେ ବ୍ୟସ୍ତ ସକାଳୁ ମୁଁ ଖାଇଥିଲି ଆ ଇଏ ଅଣ୍ଡା ତରକାରୀ ଆଉ ମାଛ ଭଜା ଆଉ ଭାତ ଖାଇନି ରୁଟିରେ ଲଗେଇକି ଖାଇଚି। ହଁ।
ହ
ଆଉ ଆଉ କେମିତି ଆପଣ ଯୋଉ ଆଜି କିଛି ଏ ଥିବ ଆପଣ ଶ୍ରେଣୀରେ ନବାର କ୍ଲାସ ନବର କିଛି ଥିବ।
ହଁ ହଁ ମୋର କ୍ଲାସ ନବର ଅଛି।
ଆପଣ ବିଦ୍ୟାଳୟରେ ଅନୁପସ୍ଥିତ ବହୁତ ରହୁଛନ୍ତି ଆପଣ ଟିକେ ଉପସ୍ଥିତ ରୁହନ୍ତୁ। ଆଉ ପିଲାମାନଙ୍କୁ ସମ୍ଭାଳନ୍ତୁ, ପିଲାମାନେ ଆପଣଙ୍କର ବହୁତ ଉଦ୍ଧତ ହଉଛନ୍ତି। ତ ଆପଣ ଟିକେ ଦେଖିକି ଯାହା କରିବେ।
ଆଜ୍ଞା ଆଜ୍ଞା ନାଇଁ ମୁଁ ଏବେ ଟିକେ ଏକ୍ସରସାଇଜ କରୁଥିଲି ତ
ହଁ ଏଇଟା ବହୁତ ହିଁ ଭଲ ଟାଇମ ଆପଣଙ୍କ ଏକ୍ସରସାଇଜ କରିବାର ତ
ଆଜ୍ଞା ନାଇଁ ମୁଁ ତ ଭାବୁଥିଲି ଆଉ ଟିକେ ପରେ ଗୋଟେ ଦିଟା ବେଳକୁ ଭଲସେ ଖରା ହେଲା ପରେ
ହଁ ଆପଣ କହୁଥିଲେ ଡାଇବେଟିସ୍ କଣ ଆପଣଙ୍କର ହେଇଛି ଆପଣ ଡାଇବେଟିସ ଭଲ କେମିତି ହେବେ ଆପଣ ଏକ୍ସରସାଇଜ ଡେଲି କରିବା କଥା। ଆପଣ ବୟାମ କରିବେ, ଯେହେତୁ ଆମେ ବହୁତ ବୟସ୍ ହେଲେ ତ ଏ ଯିବା ଆସିବା କରୁଥିବେ, ଆଜିକାଲି କଣ ଓକିଲ ମାନେ ବି ଗଳି ପଡୁଛନ୍ତି। ଆଉ କଣ କରିବ, ଏତେ ତଳକୁ ବଢିଆ କଥା ନୁହଁ ଏତେ ତଳକୁ କିଏ ଖସେ ଏମିତି
ଆଜ୍ଞା, ନାଇଁ ମୁଁ ବୁଝିଲି ସବୁବେଳେ ଉପରୁକୁ ଯିବା ଦରକାର ସେ ସେଠିକୁ ତଳୁ ଖସିବା ପଡେ ମଝିରେ ମଝିରେ, ତଳ କୁ ଖସିଲେ ଯାକି ଉପୁରିଯାଆନ୍ତି।
ଆଜ୍ଞା ।
ହର
ହଁ ଆଉ କର ଆଉ ଏମିତି ଜୀବନ ଯାତ୍ରା ଆପଣଙ୍କ ଗାଁରେ ପଡୁ ଯାତ୍ରା
ହଁ ଆମର ଏପଟେ ଯାତ୍ରା ପଡିୁଥିଲା, ଏ ବି ବିଶଙ୍ଖଳ ଯାତ୍ରା ପଢଥିଲା ତାପରେ ଯାତ୍ରା ପରେ ମୁୋର ରଜମ ଅଛି
ହ ଆଉ କେମିତି ଆପଣ ଦେହ ସବୁ ଠିକ ଅଛି ନା ଠିକ ନାହିଁ? ହ ଆଉ କଣ, ଆପଣ କଣ ଖାଇଛନ୍ତି? ନକି ଖାଇନା?
ହଁ ନାଇ ସେମିତି କେକ୍ ବାସ ଖାଇଥିଲା ଆଉ କିଛି ନାହିଁ ଯ ଟ କ ଠିକ ଅଛି । ହଁଉ ଅଳ୍ପ ସମ କ ଛାଇ ବଝ ଆଉ ଆପଣ
ଅ ହଉ ଆପଣ ଟିକେ ଦେଖନ୍ତୁ ଆପଣ ଦେଖନ୍ତୁ ଆଜ୍ଞା ରଜରେ ହଁ ମୁଁ ଦୋଳି ଖେଳୁଥିଲି, ଶାଢୀ ପିନ୍ଧୁଥିଲି ଆଉ ସେ ବୟସ୍ ଆଉ କାହିଁ ଆଉ, ସେ ବୟସ ନାହିଁ । ଏବେ ବ୍ଲାଉଜରେ ଟାଇଟ୍ ହେଲାଣି । ତ ଯୋଉ ସାୟା ବି ପୁରୁଣା
ଆଚ୍ଛା, ଆପଣ ସାଇଜ
ହ, ବତିଶ ଲାଗେ ।
ଆଚ୍ଛା, ଆଚ୍ଛା, ମତେ ଲାଗିଲେତେଇଶ ଅଠେଇଶିଇଯିବ ଆପଣଙ୍କୁ ଦେଖି
ନା ମୋର ମୋର ହଁ ବୟାଳିଶ ଥିଲା, ଏବେ ବତିଶ ଅଛି ତଥାପି ତାଇଟ ହଉଛି କଣ ତଥାପି ଟାଇଟ ହଉଛିିକ
ଆଚ୍ଛା ଆଚ୍ଛା ବୁଝିଲି । ଓହୋ ଆଚ୍ଛା, ଆପଣ ଆପଣଙ୍କ, ଆପଣଙ୍କ ହେଇଗଲାଣି କ୍ଲାସ କରିବାର ଅଛି କିଛି ଆଜି?
ହଁ ମୁ ମୋର ଆଜି ଜୁଲେଜୀ କ୍ଲାସ ଅଛି ତ ପିଲା ବି ଆସିବେଣି, ବହୁତ ପିଲା ଆଉ ଯଦି ଲେଟ ରେ ଗଲେ କିଛି କହିବେ ଯଦି ଆପଣ ସାର୍ ଯଉ ଆମର ଯୋଉ ଅଛନ୍ତି ପ୍ରପାଲ ସ ସ ଟିକେ ଗାଡି ଦେଇ କର ହଉ ଆପଣଙ୍କୁ କିଛି କ୍ଲାସ ନାହିଁ ନା ଆପଣ ସେମିତି ବୁଛନ୍ତି
ଆଜ୍ଞା, ଆଜ୍ଞା, ଆର ବି ହିନ୍ଦୀ କ୍ଲାସ ଅଛି, ଆମେ ରଖିଛୁ ବର୍ତମାନ, ସେଇ ଠିକ ଅଛି, ଆମେ ଚାଲିଲ ପରେ
ଆ
ହ କ